ହଁ ମୋ କଥା ଶୁଣା ଯାଉଛି ତ ଠିକ ସେ?
ହଁ ହଁ ଶୁବୁଚି। ମୋ କଥା?
ତଥାପି ଶୁଣା ଯାଉଚି। ଆଉ କଣ କରୁଥିଲେ ଏବେ?
ଏ ରୁଟି ବେଲି ବେଲୁଚି।
ଓହୋ ଆଚ୍ଛା, ସନ୍ଧ୍ୟାରେ କଣ ଖାଇଥିଲେ?
ସନ୍ଧ୍ୟାରେ ଚା ବିସ୍କଟ ଖାଇଥିଲି, ତମେ କଁ ଖାଇଥିଲ?
ହଁ ସନ୍ଧ୍ୟାରେ ମୁଁ ସେଇ ଖାଇନି କିଛି ଜ ଶୋଇଥିଲୁ। ଘଣ୍ଟେ ଖଣ୍ଡେ ହବ ଉଠିଲୁ ଏବେ, ମୋ ଏକଜାମ ଥିଲା ତ ଆଜି। ଏକଜାମ ସାରିକି ଆସିକି ଶୋଇଥିଲୁ, ଏବେ ଉଠିଲୁ ଏବେ ଖାଇବୁ, ଟିକେ ବିସ୍କୁଟ ଚା ଏମିତି ଖାଇବୁ।
ରାତିରେ କେତେବେଳେ ଖାଇବ?
ଆ ରାତି ସାଢେ ଆଠଟା ନଅଟା ଠେଇ ଖାଇବୁ। ଆଉ ଆଜି ଦେବସ୍ଥାନ ପୂର୍ଣ୍ଣିମା ଥିଲା କୁଆଡେ ବୁଲିବାକୁ ଯାଇଥିଲେ?
ହଁ ଏଇ ପାଖ ମନ୍ଦିରକୁୁ ଯାଇଥିଲି, ତମେ ଯାଇଥିଲ କି ନାଇଁ?
ନାଇଁ ମୋର ଏକ୍ଜାମ ଥିଲା ନା, ସେଥିପାଇଁ ଦି ତିନି ଘଣ୍ଟା ଏକ୍ଜାମ ଥିଲା ସେଇ ସେଥିପାଇଁ ଯାଇ ହେଲାନି ଆଉ। ଏଇଠି ଆମ ପାଖରେ ଗୋଟେ ମନ୍ଦିର ସେଠି ଇଏ ଭଜନ କୀର୍ତ୍ତନ ହଉଛି ଯେ
ସବୁ ହୋଉଛି ଭଜନ କୀର୍ତ୍ତନ, ଠାକୁର ଗାଧେଇ ଥିଲେ ଆଜି। ସବୁ ହଉଛି ମନ୍ଦୀର ରେ।
ହଁ, ଆଉ ଏବେ ତ ପୁରୀରେ ତ ବହୁତ ଭିଡ ମୁ ଆଜି ଦେଖ ଦେଖୁଥିଲି ଇଏରେ ଫୋନ୍ ଡା
ହଁ ଟିଭିରେ ବି ଦୋଉଥିଲା ମୁଁ ଦେଖଥିଲି।
ହଁ ମାନେ ସି ବିଚ ରେ ବି ମାନ ବହୁତ ଭିଡ ଏତେ ଭିଡ ଯେ ଲୋକ ମାନେ ସବୁ ଦେଖିଲା କିଣି ଲାଗୁଛି କି ଯେମତି ପୁରା ପୋକ
ହୁଁ, ତାପରେ ଏଇନା ରହିବେ। ପୁରୀ ଲୋକମାନେ ଏନା ପୁରୀ ରେ ରହିବେ ରଥ ଯାତ୍ରା ଯାକେ।
ହଁ।
କେହି କୁଆଡେ ଯିବେନି, ସେରା ସରିବ ତାପରେ
ହଁ, ଏବେ ରଥଯାତ୍ରା ଯାଇଁକି ଜୁଲାଇ ଷୋଳରେ ବୋଧେ ଲାଗୁଛି ଲୋକମାନେ ପଳେଇବେ ଯଦି କିଏ ତାହାର ପା ଖ ଥିବ ଆଉ ଯୋଉ ଲୋକମାନଙ୍କ ପା ଖ ନଥିବ ସେମାନେ ବୋଧେ ରହିଯିବେ ଆଉ ହୋଟେଲ ଫୋଟେଲ ରେ ଆଉ।
ହଁ।
ହଁ ଆଜି ମୋ ସାଙ୍ଗ ମାନେ ସେ ସବୁ ବାହାରେ ରୁହନ୍ତି ନା ମାନେ ଅ ୟୁପି ରେ ସେମାନେ ରୁହନ୍ତି ତ ସେମାନେ ସବୁ ଆସିଥିଲେ, ଆଜି ଦେବସ୍ଥାନ ପୂର୍ଣ୍ଣିମାକୁ ଓ ହୋଟେଲରେ ରହିଲେ ଆଉ କହୁଛନ୍ତି ତ ରହିବେ ବୋଲି ରଥଯାତ୍ରା ଯାଏ। ଆଉ ଏମତି ଆମର ଏକ୍ଜାମ ଚାଲିଛି ଯାଇ ହଉନି। ତ ସେମାନେ ଡାକୁଥିଲେ କହିଲେ ଆସିଲନି ମୁଁ କହିଲି ମାନେ ଏକଜାମ ଚାଲିଛି ଏବେ ଯାଇହବ କି। ଓ ଏମିତି ଆଉ। ଆଜି ବି ଆଜି ବି ଗରମ ବି ବହୁତ ହଉଥିଲା ନା ବର୍ଷା ତ ଆମ ଆଠେ ଜମା ବି ଆଜି ହେଇନି।
ଆଜି ଆମର ବି ବଶା ହେଇନି ବର୍ଷା ଉଠେଇଲା ଟିକେ ଘଡଘଡି ମାରିଲା ତାଙ୍କୁ ପୁଣିିକ ପଳେଇଲା ବାଡ।
ହଁ ବା କିନ୍ତୁ ପୁରୀରେ ବର୍ଷା ହେଇଛି ଏଠି କିନ୍ତୁ ବର୍ଷା ହେଇନି ଜମାରୁ।
ନା ୟାଡେ ବର୍ଷା ହେଇନି, ଗରମ ହଉଚି ବର୍ଷା କୁଆଡେ ହବ।
ହଁ। ଭାରି ଗରମ ବି ହଉଛି ଆଜି ଲାଗୁଥିଲା କି ସମସ୍ତଙ୍କୁ କି ଆଜି ବର୍ଷା ହବ ବୋଲି କିନ୍ତୁ ବର୍ଷା କି କିଛି ନାଇଁ।
ନାଇ ପା କିଛି ହେଲାନି ମୁଁ ଟିକେ ଭାବିଥିଲି ବର୍ଷା ହବ ବୋଲି ଦିଟା ତିନିଟା ବଳକୁ ଉଠେଇ ଥିଲା ବର୍ଷା ଜୋରେ।
ଆଉ ହେଲା ନି ଇବ
ହ ହ
କଣ ଖାଇଥିଲ ଆଜି ଦି ପହରେ?
ଆଜି ଖରା ବେଳେ ଏମିତି ଆମର ହେଇଥିଲା ଭାତ ଡାଲି ଚିପ୍ସ ହେଇଥିଲା। ଆଉ ପୋଟର ତରକାରୀ ହେଇଥିଲା ଏମିତି ଆଉ ତମେ ସ ଖରା ବେଳେ କଣ ଖାଇଥିଲ? ହ୍ୟାଲୋ।
ହଁ କଣ କରୁଥିଲେ କୁହ?
ତମ କଥାଟା ଠିକ ସେ ଶୁଣାଯାଉନି ଟିକେ ନେଟୱାର୍କ ଯୋଉଠି ଆସୁଛି ସେଠିକି ଆସନ୍ତୁ।
ହ୍ୟାଲୋ।
ହଁ ଏବେ କୁହନ୍ତୁ?
କହିଲି ତମେ ଏନା କଣ କରୁଥିଲ?
ମୁଁ ଏବେ ଏଇଠି ବାହାରେ ବସିଥିଲି ମାନେ ରୁମରେ ବେଶୀ ଟିକେ ଗରମ ଲାଗୁଛି ତ। ସେଇଥିପାଇଁ ଟିକେ ବାହାରେ ଆସି ବସିଥିଲି ଛାତ ଉପରେ ବୁଲୁଥିଲି ଆଉ।
ଆଉ ଘରେ ସବୁ କିଏ କିଏ ଅଛନ୍ତି ତମର?
ଆମ ଘରେ ଆମର ତ କଟକରେ ଗାଁ ନା ଆମ ଗାଁ ରେ ବଡା ବାପା ଜେଜେବାପା ଜେଜେ ମାମା ବାପା ମାମା ସବୁ ଏମିତି ଅଛନ୍ତି ଆଉ।
ଓହୋ କଟକରେ ଗୋଟେ ଷ୍ଟାଡିୟମ ଅଛି ନା ଏବେ ଆଇଛ କେବେ?
ହଁ କଳିଙ୍ଗ ସ୍ଟୁ-
ବୁଲିବାକୁ ଯାଇଛ?
ହଁ ବାର୍ବାଟି ଷ୍ଟାଡିୟମ ତ?
ହଁ ହଁ ବାରବାଟି ଷ୍ଟାଡ଼ିଅମ୍।
ହଁ ମୁଁ ଯାଇନି ବାରବାଟୀ ଷ୍ଟାଡିୟମ ଯାଇନି ମୁଁ ଏ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସେଠିକି ଯାଇଛି।
ହଁ ହଁ।
ହଁ ଆପଣ କେବେ ଯାଇନାହାନ୍ତି କି କଳିଙ୍ଗ ଷ୍ଟାଡିୟମ କି ବାରବାଟି ଷ୍ଟାଡିୟମ ଓହୋ?
ଯାଇନି କଟକ ଆଡେ ଯାଇନି କେବେ କଟକ ଲାଇନି ଦେଖିନି। ଭୁବନେଶ୍ୱରରେ ଧଉଳଗିରି କୋଣାର୍କ ହଁ କୋଣାର୍କ ଧଉଳିଗିରି ଲିଙ୍ଗରାଜ ଏଇଠୁ ଦେଖୁଛି।
ଓହୋ। ହଁ ଏମିତି ବୁଲିବାକୁ ଯିବା କଥା ମଝିରେ ମଝିରେ ଆଉ ଆଜି ଯିବନ କାଲିକି ନାହିଁ। ହଁ।
ହଁ ସେଇ କଥା ମୁଁ କହିଲି ମୁଁ କହିଲି ଆଜି ଜୀବନ କାଲିକି ନାଇଁ କୁଆଡେ ଟିକେ ବୁଲାବୁଲି କରିକି ଆସିବା କଥା ହଁ।
ଗଲେ ଯିବା ଆଉ ଦେଖିପାରିବନି।
ହଁ। ପୁରୀ ବି ଯିବା କଥା ବର୍ଷକୁ ବର୍ଷ ଯାହା ହେଲେ ବି ସେ ତମେ ପୁରା ପାଖରେ
ଏଇ ବର୍ଷ ଖରାଯୋଗୁ ଯାଇନୁ ପୁରୀ ଆମେ ସବୁ ସବୁ ବର୍ଷ ଠାକୁରଙ୍କ ଦୟାରୁୁ ସବୁ ବର୍ଷ ଯାଉ।
ତ ପୁରୀ ଯିବା ପାଇଁ ଶୀତ ଦିନ ଟା ବେଷ୍ଟ ବୋଧେ ମତେ
ହଁ ସେ ଆମେ ହେଇ ଶୀତ ଦିନିଆ ଯାଉ ଜାନୁଆରୀ ଫେବୃୟାରୀ ବେଳକୁ ଯାଉ। ଯିବୁ ଏଇଥିବା ଆମର ତାଙ୍କ ଗାଡି ତ ରାତିରେ ଯାଉ ଭାରି ସକାଳ ହୋଟେଲ ନେଇକି ସକାଳୁ ସକାଳୁ ଯାଉ ସମୁଦ୍ରରେ ଗା ଦେଇକି ପୁଣି ଦର୍ଶନ କରିବୁ ସନ୍ଧ୍ୟା ବବେଳକୁ ଦର୍ଶନ କରିବୁ ପୁଣି ସମୁଦ୍ରକୂଳରେ ବୁଲିବୁ।
ହଁ ହଁ।
ଏ ଆମେ ଦିଦିନି ରହିକି ଆସିବୁ ସବୁ ଗଲେ ପରିବାର।
ଆଛା ହଁ ଭଲ ପୁରୀରେ ବୁଲାବୁଲି କରିକି ଆସିବାଟା ବି ଭଲ ଯେ
ପୁପୁଲ ଟା ଠିକ ଲାଗେ ନା ଆଉ ଏବେ ଭାବୁଥିଲି। ସମ୍ବଲପୁର ସମଲେଶ୍ୱରୀ ଯିବା ବୋଧେ? ସବୁ ଅବେ ଭାବିଲୁ ସେ ଛୁଆଙ୍କର ଏଜାମ ପଡିଗଲା। ଆଉ ଯାଇ ହେଲା ନା ଏବେ ଭାବିଛୁ ଏଇ ଶୀତ ଦିନ ଯିବୁ ସମ୍ବଲପୁର।
ହୁଁ ବାହା ହେଇ ସାରିଲା ପରେ ଛୁଆ ମାନଙ୍କ ହେଇ ସାରିଲା ପରେ ତ ଛୁଆ ମାନଙ୍କର ପାଠ ପଢା ଇଏ ସବୁ ଦେଖି ଯିବାକୁ ପଡିବ।
ଉଁ
ହଁ।
କ ପ୍ରବ୍ଲେମ ହେଲା ଯାଇନୁ? ଏଇ ଶୀତ ଦିନା ଯୋଉ ଛୁଟିହେବ ଦଶଦିନୀ ସେଇଥିରେ ଭାବିଛୁ ଯିବୁ ବୁଲିକି ଆସିବୁ।
ହଁ ବୁଲାବୁଲି କରିକି ଆସିବା କଥା ଆଉ। ଏଠି ଭୁବନେଶ୍ଵରେ ବି ଭଲ ଭଲ ଜାଗା ଅଛି। ଅଛି ବୁଲାବୁଲି କରିବା ପାଇଁ ଏ ଆମର
କ୍ଷ କଥା କି ନାଇଁ ଛୁଆର କଣ ଜାଣିବେ ଆଉ।
ହଁ
ଭୁବନେଶ୍ବର ରୁ ମୁଁ ଖାଲି ଲିଙ୍ଗରାଜ ମନ୍ଦିର ଦେଖିଛି। ଆଉ ଏଇ ଧଉଳିଗିରି ଖଣ୍ଡଗିରି ଏବେ ଏବେ ଆଉ ଆଉ ରାମ ମନ୍ଦିର ଅଛି ସେଗୁଡ଼ାକୁ ଆଉ ଦେଖି ଯାଇ ପାରିଲିନି।
ହଁ ଏଇ ରାମ ମନ୍ଦିର ଇସ୍କନ ମନ୍ଦିର ଏଇଠି ପାଖରେ ପୁରା। ଆମେ ଯୋଉଠି ରହୁଛୁ ଲିଙ୍ଗରାଜ ମନ୍ଦିର ବି ଏଇଠି ପାଖେରେ। ଆମେ ଭାବିଛୁ ଏକଜାମ ସରିଲା ପରେ ଯିବୁ ବୋଲି ବୁଲିବା ପାଇଁ ଆଉ।
ହଁ ଯାଅ ଯାଅ।
ହଁ ସେମିତି ଏବେ ସବୁ ହଁ ଏବେ ଏଗଜାମ ସବୁ ଚାଲିଛି।
ତାଙ୍କ ସାଥିରେ ବୁଲିଲେ ଟିକେ ଅଲଗା ମଜା ଫ୍ୟାମ ହ୍ୟାଲୋ। କହିଲି ସାଙ୍ଗ ସାଥିରେ ବୁଲିଲେ ଅଲଗା ମଜା ଫ୍ୟାମିଲି ସହିତ ଅଲଗା।
ହ ହଁ ସାଙ୍ଗ ମାନଙ୍କ ସହିତ ବୁଲିବା ଅଲଗା ଯେମିତି ଫ୍ୟାମିଲି ସହିତ ସେମିତି ଥୋଡି ବୁଲି ପାରିବ। ଫ୍ୟାମିଲି ସହିତ ବି ଯେମିତି ବୁଲି ପାରିବ ସାଙ୍ଗମାନଙ୍କ ସହିତ ବୁଲି ପାରିବନି ଡିଫରେନ୍ସ ଅଛି ଆଉ। ହଁ। ହଁ ଏମିତି ବି ସାଙ୍ଗମାନେ ବହୁତ ବୁଲିଆ ବୁଲି କରିବାକୁ ଯାଆନ୍ତି ଅଲଗା କଲେଜରେ ଯୋଉଁମାନେ ସବୁ ସାଙ୍ଗମାନେମୋର ପଢୁଛନ୍ତି। ସେମାନେ ଏମିତି ବହୁତ ଥର ବୁଲିବାକୁ ଯାଆନ୍ତି। ହଁ ଡାକନ୍ତି କିନ୍ତୁ ମୁଁ ଆମର କେତେବେଳେ ଏକ୍ଜାମ ହୁଏ କେତେବେଳେ ଘରକୁ ପଳେଇ ଥାଏ ଏମିତି ମଝି ମଝି କାରେ। ଆମେ ଦେଖା ବି ହେଇ ପାରୁନୁ ବର୍ଷ ପାଖାପାଖି ହେଲାଣି ତ ଭାବିଛୁ ପୁଣି ସେମାନଙ୍କୁ ଦେଖା କରିବା ପାଇଁ ଆଉ ଏମିତି ତାଙ୍କର ଏକ୍ଜାମ ହେଲା ବେଳକୁ ଆମ ଏକ୍ଜାମ ସରୁଛି। ଆମ ଏକ୍ଜାମ ହେଲାକୁ ତାଙ୍କ ଏକ୍ଜାମ ସରୁଛି ମାନେ ଏମିତି। କାହାର କେତେବେଳେ କଣ କିଛି ଜଣା ହିଁ ପଡୁନି।
ହଁ ପରା।
ହଁ।
ଆଚ୍ଛା ଆଉ ରାତିରେ କଣ ଖାଇବେ ରାତିରେ ରୋଷେଇ କଣ?
ଆ ରାତିରେ ରାତିରେ ଭାବୁଚୁ ରୁଟି କିଛି ଭଜା ଫଜା ବୋଧେ କରିକି ଖାଇଁଦବୁ। ବି ଅଛି ଦେଖିବୁ କଣ ଗୋଟେ କରି ଖାଇଁଦବୁ। ହୁଁ ହ
ନିଜେ ରୋଷେଇ କରି ଖାଉଚ ନା କି?
ହଁ। ରୋଷେଇ କରୁନି ଏବେ ଖାଇବା ହଷ୍ଟେଲରେ ଦଉନାହାନ୍ତି ତ ସେଇଥିପାଇଁ ଟିକେ ଆମେ ରୋଷେଇ କରିଦଉଚୁ ଆଉ।
ଭଲ।
ହଁ ଏତିକି ଏତିକି ଏତିକି ଜିନିଷ ତ ଜାଣିବା ଦରକାର ଏତିକି ଏତିକି ଆମାଉଣ୍ଟର ରୋଷେଇ କରିବା
ହଁ ଯେତିକି ଖାଇବା ଜାଣିଲେ ତ ଠିକ୍ ଆଉ।
ହଁ।
ଆଉ କଣ ଦରକାରେ।
ହଁ। ଆଗୁକୁ ଯୋଉଠି ଆମେ ମେସ୍ କରି ରହିବୁ, ସେଠି ପୁଣି ରୋଷେଇ କରିବାକୁ ଆମକୁ ପଡିବ। ଏଠି ସିନା ଆମେ ହଷ୍ଟେଲ ରହୁଚୁ ବୋଲି ରୋଷେଇ ଟିକେ କମ ହଉଚି ମାନେ କମ୍ କରିବାକୁ ପଡୁଚି। ଆଉ ଏମତି ଆଉ।
କୋଉ କଲେଜରେ ପଢୁଚ କି?
କଣ କହିଲ?
କହିଲି କୋଉ କଲେଜରେ ପଢୁଚ?
ଅ କୋଉଥିରେ ବୁଝିପାଇଲିନି?
କୋଉ କଲେଜ ରେ ପଢୁଚ?
ମୁଁ ଏଇଠି ରମାଦେବୀ କଲେଜରେ ପଢୁଚି। ରମାଦେବୀରେ।
ସେଇଟା ଗୋଟେ ଭଲ କଲେଜ୍ ସେଠି। ଆଉ ଆଉ ଗୋଟେ କଣ ଅଛି
ଉତ୍କଳ କଲେଜ ବି ଭଲ। ଆଉ ବିଜେବି କଲେଜ ବି ଭଲ। ଏମିତି ସବୁ ଗୋଟେ ଗୋଟେ ବଡ଼ ବଡ଼ କଲେଜ ଅଛି ଆଉ। ସବୁ କଲେଜ୍ ରେ ସେମ୍। ଏଇଆ ଯୋଉମାନେ ଟିକେ ବଡ଼ ବଡ଼ ଆଗରୁ ଅଛନ୍ତି କଲେଜ ଟା ତାଙ୍କର ସେଇଥିରେ ଆଉ।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
ଯାଆନ୍ତୁ ଆପଣ କଣ କରିବେ ଆଉ।
ଆଁ?
ହଉ ମୁଁ ରଖୁଚି ଯାଆନ୍ତୁ ଆପଣ କଣ କରିବେ ଆଉ।
ହଉ ହଉ।